ହୋଉ। ମୋ କଥା ଆପଣଙ୍କୁ ଶୁଭୁଛି?
ହଁ ମ୍ୟାଡମ।
ମ୍ୟାଡ଼ାମ ନମସ୍କାର।
ମ୍ୟାଡ଼ାମ ନମସ୍କାର।
ଆଜ୍ଞା କେମ୍ କଣ କରୁଥିଲେ?
ଏଇ ବସିଥିଲି। ଆପଣ?
ହଁ ମୁଁ ବି ଏଇଠି ବସଥିଲି। ଆଉ ଭଲ ଅଛନ୍ତି?
ହଁ ହଁ। ଆପଣ ଭଲ ଅଛନ୍ତି?
ହଁ ମ୍ୟାଡ଼ାମ ମୁଁ ବି ଭଲ ଅଛି କଣ ଖାଇଥିଲେ।
ମୁଁ ଏଇନେ ଚାହା ବିସ୍କିଟ୍ ଖାଇଥିଲି ଆପଣ।
ଅଉ ମୁଁ କେକ୍ ଖାଇଥିଲି ମ୍ୟାଡ଼ାମ।
ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ଆପଣଙ୍କ ଘରେ ଭଲ ଅଛନ୍ତି।
ହଁ ହଁ ଆଉ ମ୍ୟାଡ଼ାମ ଆପଣ ଏବେ କଣ କରୁଛନ୍ତି।
ଏବେ ମ୍ୟାଡ଼ାମ କିଛି ନାହିଁ ଉଁ ଏମତି। ମୁଁ ଯାଉଛି ଗୋ କ୍ଲାସ୍ କରୁଛି। ଆଉ ଦେଖୁଛି ଅଲଗା ଜାଗାରେ ସବୁ ଜବ ମୋର କରିବା ପାଇଁକା ଆପଣ କଣ କରୁଛନ୍ତି।
ଅ ମୁଁ ବି ଗୋଟେ ସ୍କିଲିଂ କୋର୍ସଟେ କରୁଛି। ଅ ମ୍ ଦେଖିବା ଜବ୍ ପାଇଁ ମଧ୍ୟ ଦେଖୁଛି।
ଆଚ୍ଛା ଆଚ୍ଛା ବୁଝିଲି ଆପଣ ଦୁଇ ପହରେ କଁ ଖାଇଥିଲେ।
ମୁଁ ଖାଇଥିଲି ଭାତ ଡାଲି ଆଳୁ ଭର୍ତ୍ତା। ପାମ୍ପଡ଼ ଆମ୍ବ ଆପଣ।
ମୁଁ ଖାଇଥିଲି ଅରୁଆ ଭାତ ଗୁଆ ଘିଅ ଡଲମା। ତା ସହିତ ଭେଣ୍ଡି ଆଳୁ ଭଜା ପାମ୍ପଡ଼ ଆମ୍ବ।
ଆଚ୍ଛା ଆପଣ ପୁରା ଦେଶି ଖାଇବା ଖାଇଛନ୍ତି ଆପଣଙ୍କୁ ଗୁଆ ଘିଅ ପସନ୍ଦ।
ହଁ ମତେ ଗୁଆଘିଅ ପସନ୍ଦ ଗାଗି ଗାଈରୁ ମିଳେ। ପା ଆମେ ପାଏ ନା ଜିନିଷ ଏଁ କ୍ଷୀର ଯା ଜାତୀୟ ଜିନିଷ ଯାହାବି ଭଲ ଲାଗେ ଆପଣଙ୍କୁ ଭଲ ଲାଗେନି କି?
ମତେ କ୍ଷୀର ଜାତୀୟ ସବୁ କିଛି ଭଲ ଲାଗେ କ୍ଷିଅ ଟା ଟିକେ କମ ଭଲ ଲାଗେ।
ଆଚ୍ଛା ଆଛା ମୁଁ ତ ଘିଅ ନିଜେ ଘରେ ବନେଇଛି ତ ମତେ। ଟିକେ ଭଲ ଲାଗେ କ ଖାଇବା ପାଇଁକା ଆପଣଙ୍କୁ ବନେ ହଁ ଆପଣଙ୍କୁ ବନେଇବା ଜଣା ଅଛି।
ନା ନା ମତେ ଟିକେ କହିବେ କେମିତି ବନେଇଛନ୍ତି।
ହଁ ମାନେ ଏଁ ଆମର କ୍ଷୀର ବି ମାନେ କିଣା ହେକି ହିଁ ଆସେ ବା କି ଦେଶୀ ଗାଈ କ୍ଷୀର ଦେଶୀ ଗାଈ କ୍ଷୀର ହିଁ ଆସେ। ତ ସେଇଥିରୁ ମୁଁ କଣ କରେ ଆମର କ୍ଷୀର ଯୋଉ ଫୁଟିଆ ହୁଏ ସକାଳ ଟାଇମ। ଆଉ ସନ୍ଧ୍ୟା ସମୟରେ ତାକୁ। କ ଫୁଟେଇଲା ପରେ ଗୋଟେ ହଳଦିଆ କଲର ହେଇ ରଙ୍ଗର। ସର ଏମିତି କ୍ଷୀର ଉପରେ ବସେ ଜାଣିଥିବେ କ୍ଷୀର ର ସର ବସେ ବୋଲି। କ୍ଷୀର ଟାକୁ ଆମେ ଫ୍ରିଜ ରେ ରଖିଦଉ। ଫ୍ରିଜ ରେ ରଖିଲା ପରେ ଯଦି ସକାଳେ ଫୁଟିଆ ହେଇକି ରଖା ଯାଇଛି ଫ୍ରିଜ ରେ ତାକୁ। ସନ୍ଧ୍ୟାରେ କାଢିଲା ବେଳକୁ ସେଇ ସର ଟା ପୁରା ମୋଟା ହେଇକି ବସିକି। ଥିବ ବହଳିଆ ହେଇକି ତ ମୁଁ। ତ ସେ ସରକୁ କାଢିକି ଅଲଗା ଟିଫିନରେ ରଖେ। ତ ସନ୍ଧ୍ୟା ବେଳେ ସେମିତି କ୍ଷୀର ଫୁଟିଆ ହୁଏ ତା ଦେହରେ ବି ସର ବସେ। ସର ପଡିଲେ ତାକୁ ଫ୍ରିଜ ରେ ରଖି ଦେଲେ ଦେଲେ ସେଇଟା ଆକ୍ଚୁଆଲି। ଥଣ୍ଡା ହେଲେ ସେଟା ଟିକେ ବହଳିଆ ଟା ଅଧିକ ଜଣା ପଡେ। ତ ଆପଣ ଏମିତି ପାଖା ପାଖି ଆଠ ଦିନ ଆଠ ରୁ ଦଶ ଦିନ ଯାଏଁ। ସେମିତି ସବୁଦିନ। ସର ମାନେ କ୍ଷୀର ଫୁଟେଇବେ ସରଟାକୁ ରଖିବେ ତା ଦେହରୁ ବାହାର କରିକି।
ତା ପରେ।
ରଖି କା ହଁ। ତାପରେ ଆମର ଯୋଉ ଚରଖା ସେ ଜାଣିଛନ୍ତି। କାଠର ସେ ଏବେ ତ ଅ ରସର ବି ଆସିଲାଣି। ଯେମତି ଯୋଉଥିରେ ଦହି ଘସା ହୁଏ ଦେଖିଥିବେ।
ଯେମିତି ଆମର ଯୋଉ ଲହୁଣି ତିଆରି ହୁଏ।
ଲ ପୁଣି ମରା ହୁଏ ଆଜ୍ଞା। ତ ସେଇ ସର ସର ଯେତିକି ରଖିଥିବେ ଆପଣ ଆଠ ରୁ ଦଶ ଦିନ ଯାଏଁ ତ ସେଇଟାକୁ ଲହୁଣୀ ତା ଦେରୁ ବାହାର କରିବେ ଘସିକି। ବୁଝିଲେ ହଁ ଆଉ ସେଇ ଯୋଉ ଲ ଭୁଣୀ ଗୁଡା ବାହାରିବ ତାକୁ ଭଲ ଭାବରେ ପୋଛି ପୋଛି ପୋଛି ପୋଛିିକା ରଖେଇକି ତାକୁ ଗ-ଗ-ଗରମ କଡେଇ ବସେଇ ଦେବେ। କଡେଇ ବସେଇକି ତା ଦେହରେ ପକେଇବେ ସେ ଲହୁଣୀକି।
ଆଚ୍ଛା ତାପରେ ତାକୁ ମରା ହବ।
ତାକୁ ମାରିବେ ମାନେ ଫୁଟେଇ ଚାଲିବେ। ଗାଁ ହଁ ଫୁଟେଇବେ ଫୁଟେଇବେ ସେଇଥିରୁ ହଁ ହଳଦିଆ ହଳଦିଆ ହେଇକି ବାହାରିବ ସେଇଟା ହିଁ ତ ଆମର ଘିଅ ଆଉ। ତା ଦେହରେ କୋରୁଅ ବି ବାହାରିବ। ମାନେ ଏମିତି ଯୋଉ ଛେନା ଟା ପଡି ପଡି ଯେମିତି ବା ଯାଏନି ଲହୁଣୀ ତା ଦେହରେ ତ ଛେନା ବାହାରିବ ଯାହା ହେଲେ ବି।
ଖୁଆ ବି ବାହାରେ ବୋଧେ।
ହଁ ହଁ ସେଇ ସେଇ କୁଆ କଥା କହୁଛି। ତ ତାକୁ ଆପଣ ଛାଣିକି ଘିଅକୁ ରଖିଦେବେ ଛାଣିକି ଆଉ। ଗୋଟେ ଡବା କି କୋଉଥିରେ ବି ଆଉ।
ତ ଆପଣ ଚାହିଁଲେ ବି ଆଜ୍ଞା।
ହଁ ଆପଣ ସେଇ ଖୁଆରେ କଣ ମାରିନାହାନ୍ତି। ଖୁଆରେ ତ ବହୁତ ସାରା ଜିନିଷ ହୁଏ ନା।
ଖୁଆରେ ମୁଁ ତ କେବେ ବନେଇନି। ଆପଣ ଜାଣିଛନ୍ତି ଟିକେ ମତେ କହିବେ?
ହଁ ମୁଁ ଜାଣିନି କିନ୍ତୁ ମୁଁ ଶୁଣିଛି। ଖୁଆରେ ନଡୁ ବନାହୁଏ ହେଲା। ଅ ତା ତାପରେ ଖୁଆକୁ ଆମେ ଅ ଖିରି ହେରିକାରେ ମାନେ ପକାନ୍ତି।
ହଁ ହଁ ହଁ ମୁଁ ବି ମ୍ୟାଡ଼ାମ ଜାଣିଛି ସେଇ ଜିନିଷଟା। ଖୁଆ ଟା ଯୋଉ ହ ଖିରିରେ ତ ପକାନ୍ତି ଖୁଆ ଦିଆ ହୁଏ।
ମୁଁ ଖୁଆ ଟା ବନେଇନି। କିନ୍ତୁ କିଣିକି ଆଣିକି ଖିରିରେ ପକେଇଛି।
ବୁଝିଲେ। ହଁ। ନାଇଁ କିନ୍ତୁ ଗାଈ ଆମକୁ ଯାହାବି ଦିଏ। ଯେତିକି ବି କ୍ଷୀର ଜାତ ଦତୀୟ ଗାଈ କ୍ଷୀର ଦିଏ। କ୍ଷୀରରୁ ଦହି ହେଲା, ଛେନା ହେଲା। ଆ କ୍ଷୀରରୁ ଆମେ ଏଇ ଲହୁଣୀ ମାରିବା ମାରିକି ବାହାର କରିବା ତା ଦେହରୁ। ଘି ଗୁଆ ଘିଅ। ତା ସହିତ ଛେନାରୁ ହେଲା କଣ ପନିର୍। ମାନେ ବହୁତ କିଛି ଜିନିଷ ଆମେ ପାଏ। କ୍ଷୀର ଜାତୀୟ ଜିନିଷ ଯୋଉଟା କି ଆମ ଦେହ ପାଇଁ ବହୁତ ଭଲ।
ଆମ ଦେହ ପାଇଁ ସେଇଟା ପୁଷ୍ଟିକାର ମଧ୍ୟ ହେଇଥାଏ। ସେଥିପାଇଁ ଆମେ ଗାଈଙ୍କୁ ଗୋମାତା ରୂପେ ପୂଜା ବି କରାଯାଏ।
ଆଜ୍ଞା ଆଜ୍ଞା। ହଁ ହଁ ହଁ ଗାଈ ଆମର ଗୋମାତା ଜାଣିନି କେମିତି ମ୍ୟାଡମ୍ ଜାଣିଛି ନା।
ସେଇ ତ କିନ୍ତୁ ଗାଈଙ୍କର ଯତ୍ନ ବି ଆମେ ନବା ଦରକାର।
ନିହାତି ସେଇଟା ସବୁଠୁ ଜରୁରୀ। କାରଣ ସେ ପଶୁ ହେଲେ ବି ଯେମିତି ଆମେ ମଣିଷ ଆମେ ଆମେ ପୁଣି ଆମ ନିଜର ଯତ୍ନ ନେଉଛେ। କି ଆମ ଘରେ ଯଦି କିଏ ବୁଢା ବୁଢୀ ଅଛନ୍ତି ତାଙ୍କର ବି ଯତ୍ନ ନେଉଛେ। କି ଗୋଟେ ଛୋଟ ଛୁଆଟା ଅଛି। ତାର ବି ଯତ୍ନ ନଉଛେ ତ ଯ। ତ ତମେ ଗା ଗୃହ ଗାଈ ଯେହେତୁ ଗୃହପାଳିତ ପଶୁ। ତ ଆମେ ତାଙ୍କର ବି ସେଇଭଳିଆ ସେବା କରିବା ଦରକାର। ଓ ଧର୍ମ ହଁ।
ଛନ୍ତି ନା। ଅ ଯେତେବେଳେ ଗାଈ ତାଙ୍କୁ କ୍ଷୀର, ଲହୁଣୀ ସବୁ କିଛି ଦଉଛି। ତାଙ୍କର ଯତ୍ନ ବହୁତ ଭଲରେ ନଉଛନ୍ତି। ଆଉ ଏଥିପାଇଁ ନଉଛନ୍ତି। କାହିଁକିନା ତାକୁ ଯଦି ଆମେ ଭଲରେ ଯତ୍ନ ନବା ସେ ଆମକୁ ଭଲ କ୍ଷୀର ଦବ। କିନ୍ତୁ ଯେତେବେଳେ ଗାଈ ଟା ବୁଢା ହେଇଯାଉଛି ସେତେବେଳେ ନା ତାକୁ ବହୁତ କଷ୍ଟ। ଦଉଛନ୍ତି ତାକୁ ବିକ୍ରି କରିଦଉଛନ୍ତି।
ହଁ। କିନ୍ତୁ ସେମିତି ବିକିବା କଥା ନୁହେଁ।
ଆମ ଘରେ କଣ ଆମେ ବୁଢା, ବୁଢ଼ୀ ବାପା, ମାକୁ ବିକ୍ରି କରିଦଉଛୁ କି? ତାହେଲେ ଗାଈ ବି ତ ଆମର ଗୋମାତା। ନା।
ନିହାତି ନିହାତି ସେବା କରିବା ଦରକାର ତାଙ୍କର।
ର ପାଳି ମାନେ ଯଦି ତାଙ୍କ ଜିନିଷ ତମ ପାଇଁ ଯେତିକି ଉପ ଉପଯୋଗୀ। ଆଉ ତମେ ଜିନିଷ ମିଳିବା ପର୍ଯ୍ୟନ୍ତ ତାଙ୍କୁ ରଖିବ। କିନ୍ତୁ ଯେହେତୁ। ଜିନିଷ ତାପରେ ବନ୍ଦ ହେଇଯିବ। ତମେ ତାଙ୍କୁ ବାହାରେ ଛାଡିଦବ ଏଇଟା ନିଜକୁ ବି। ଠିକ ଲାଗିବନି ନା ଏଇଟା ଠିକ୍ ନୁହେଁ।
ସିଏ ବି ତ ଯଦି। ଅବଶ୍ୟ ସେ ପଶୁ ହେଲେ ବି ତାଙ୍କୁ ତ ଆମେ ପୂଜା କରୁଛୁ ନା ଗୋମାତା। ପରେ ତାଙ୍କ ଆଖିରୁ ବି ଲୁହ ବୁହେ।
ହଁ ହଁ ହଁ ସେଇ ସେଇଟା ଯଦି ତା। କୁ ରଖୁଛ ତାଙ୍କର ସେବା ଭଲରେ କରିବ ତାଙ୍କ ପାଇଁ ଗୋଟେ ଗୁହାଳ ଯୋଉଟା ତାଙ୍କ ପାଇଁ ଘର ତାଙ୍କ ଘରକୁ ଆମେ ଗୁହାଳ କୁହେ ତାଙ୍କ ପାଇଁ ଗୋଟେ ଗୁହାଳ ତିଆରି କରିବ ଆଉ ତାଙ୍କୁ ସଫା ସୁତୁରା ରଖିବ ଗାଧୋଇ ଦବା କି ତାଙ୍କୁ ବି ଜାଣିଛନ୍ତି ନା ମଶା ମାନେ ମଶା ଟାଇପ ର କାମୁଡନ୍ତି? ତ ତାଙ୍କ ସେଇ ଗୁହାଳ ଘରେ କୁଟା ହରିକା ଲଗେଇକି ତମେ ଧୂଆଁ ବି ଦେଇପାରିବ ମଶା କି ଅଲଗା ଟିଙ୍କ ଏଗୁଡା ସବୁ କିଛି ଯେମିତି ନ ଲାଗିବ ତା ସହିତ ଖାଇବାକୁ ସମୟରେ ଆମେ ଯେମତି
ବୁଝିଲେ ମ୍ୟାଡାମ ସେମାନଙ୍କୁ ମଧ୍ୟ ଆମ ଭଳି ରୋଗ ହୁଏ। ତାଙ୍କୁ ରୋଗ ହେଲେ ମଧ୍ୟ ତାଙ୍କ ଠିକ ମାନେ ଆମ ପରି ଯତ୍ନ ନବାର ଅଛି। ତାଙ୍କୁ ଡକ୍ଟର ଦେଖେଇବା କି ତାଙ୍କୁ ଠିକ ଟାଇମ ରେ ତାଙ୍କର ମେଡିସିନ ଦବା?
ମେଡିସିନ ଦବା ଖାଦ୍ୟ ଦବା ଖାଇବା ହେଲା ସବୁଠୁ ଜରୁରୀ ନା ଆମେ ଯେମତି ତିନି ଟାଇ ଚାରି ଟାଇମ ଖାଦ୍ୟ ଖାଉଛେ ତାଙ୍କୁ ବି ତ ଦବା ନା ସେମିତି ଖାଦ୍ୟ
ସିଏଯଦି ଆମକୁ ଆମଠୁ କିଛି ଆଶା ନ ରଖିକି ଆମକୁ ଖାଦ୍ୟ ଦଉଛି। ଏମାନେ ସିଏ ଯୋଉ କ୍ଷୀର ଦଉଛିେ ଆମେ ସେଥିରେ କେତେ କଣ ବନଉଛୁ କିନ୍ତୁ ଆମେ ତା ପାଇଁ କଣ? ଖାଦ୍ୟ ଟିକେ ଦେଇ ପାରିବନି।
ହଁ ହ ଆମେ ନାଇଁ ତାଙ୍କ ଯତ୍ନ ଟା ନବା ଦରକାର ତାଙ୍କ ଗୁହାଳ ଘର ଟା ସଫା ରଖିବା? ଆଉ ପରିଷ୍କାର ପରିଚ୍ଛନ୍ନ ରଖିବା ତାଙ୍କୁ ବି ସେଇ ଗାଈ ହେଲେ ବାଛୁରୀ ହେଲେ। ତାଙ୍କୁ ବି ପରିଷ୍କାର ରଖିବା। ଅ ଏ ସବୁ ତାଙ୍କର ନିହାତି ଯତ୍ନ ନେବା ଦରକାର ମ୍ୟାଡାମ।
ଜାଣିି ଛ ନ୍ତି ମ୍ୟାଡ଼ାମ ଅ ଗୋଟ
କୁହନ୍ତୁ?
ଆମ ପାଇଁ ଆମ ମା ଠାରୁ ଯେମତି ଆମୁକୁ ଅଲଗା କଲେ ଆମକୁ ଯେମତି କଷ୍ଟ ହୁଏ ସେମିତି ଗୋଟେ ଗାଈ ଠାରତ ଛୁଆ କୁ ଅ ଲଗା କଲେ ତାକୁ ବି ଠିକ୍ ସେମତି କଷ୍ଟ ହୁଏ କିନ୍ତୁ ଲୋକମାନେ କଣ କରନ୍ତି ତ ତାଆ ତା ମା ଠାରୁ ତା ଛୁଆକୁ ଅଲଗା କରିଦିଅନ୍ତି। କ୍ଷୀର କେବଳ କ୍ଷୀର ପାଇଁ ଏଇଟା ତ ଠିକ୍ ନୁହଁ ସିଏ ବି ତ ତା ଛୁଆକୁ ଖାଦ୍ୟ ଦବ।
ନୁହେଁ ହଁ ତା ଛୁଆକୁ ବି ତ ସେ ଖାଦ୍ୟଦବ ଫାଷ୍ଟ ତା ଛୁଆକୁ ନେଇକି ଏ ଟିକେ ଦେଇଦେବେ ଖାଇବାକୁ। ତାକୁ ତାପରେ ଅଲଗା କରିକି ନିଜେ ନେଇକି ବାହାରେ ବିକ୍ରି ହେଲା କି ଯାହାବି ଏ ନିଜ ନିଜ କାମରେ ଲଗଉଛନ୍ତି ହେଲେ ଯେମିତି ବି ହଁ।
ପରେ ଆମକୁ ତାର ଛୁଆ ଭଳିଆ ମାନୁଚି ନା ଆମେ ସମସ୍ତେ ତ ତା ଛୁଆ ନା।
ହଁ ହଁ ନିହାତି।
ଆପଣଙ୍କୁ ମ୍ୟାଡାମ୍ ମାନେ ପଶୁ ମାନଙ୍କୁ ରଖିବାକୁ ଭଲ ଲାଗେ?
ହଁ ମତେ ବହୁତ ଭଲ ଲାଗେ ପଶୁ ହେଲେ କି ପକ୍ଷୀ ହେଲେ। ଏ ମୁଁ ମୁ ଭଲ ପାଏ ସେମାନଙ୍କୁ।
ସେମାନଙ୍କୁ ଘରେ ରଖନ୍ତି?
ଘରେ ମୁଁ ରଖିଥିଲି ଗୋଟେ ଶୁଆ ଟେ ରଖିଥିଲି। ପଞ୍ଜୁରୀରେ ସେ ରହିଲା ଆମ ଘରେ ଥିଲା ଦୁଇ ତିନି ମାସ ଚାରି ମାସ ପାଖାପାଖି। କିନ୍ତୁ ନିଜେ ନିଜେ ପଞ୍ଜୁରୀ କୁ ଦାନ୍ତରେ କାଟିକି ସେ ଉୁଡିକି ପଳେଇଲା ଆଉ ମୁଁ ବହୁତ କାନ୍ଦିି ଥିଲି ସେ ଯେବେ ଉଡିକି ପଳେଇଥିଲା।
ସାରେ ଗୋଟେ କଥା କହିବି ଆ ପଶୁ ପକ୍ଷୀ ମାନଙ୍କୁ ଭଲ ପାଇବାଟା ଠିକ୍ କିନ୍ତୁ ଜଣକୁ ବନ୍ଦୀ କରିକି ରଖିବା ଦରକାର ନାହିଁ କାହିଁକିନା ଆମେ ଯାହାକୁ ଭଲ ପାଉ ତାକୁ ଯଦି ଆମେ ଭଲ ପାଇବା ଦବା ସେ ଆମ ପା ଖରେ ରହିବ କିନ୍ତୁ ଆମେ ଯଦି ତାକୁ ବ ନ୍ଦି କରିକି ରଖିବା ଆମେ ବି ତ ରହିପାରିବାନି ନା ଆମକୁ ବି ଯେମିତି ସ୍ଵାଧୀନତା ଦରକାର। ସେମାନଙ୍କୁ ବି ସେମିତି ସ୍ଵାଧୀନତା ଦରକାର।
ଆଜ୍ଞା ମାଡ଼ାମ୍।
ତାଙ୍କୁ ବନ୍ଦୀ ଦରକାରକି ଆମେ ଭଲ ପାଇବା ଦବା ଦରକାର ସେମାନେ ବାହାରେ ସେମାନଙ୍କ କାମ ବାହାରେ ବୁଲିବା ଉଡିବା ଆମେ ତାକୁ କାହିଁ ପଞ୍ଜୁରୀ ରେ ବନ୍ଦ କରି ରଖିବା। କିନ୍ତୁ ଲୋକମାନେ ତାଙ୍କ ବେପାର ପାଇଁ ପକ୍ଷୀ ମାନଙ୍କୁ ବନ୍ଦୀ କରିକି ପଞ୍ଜୁରୀରେ ବିକ୍ରି ମଧ୍ୟ କରୁଛନ୍ତି।
ଆଜ୍ଞା। ହଉ ମ୍ୟାଡାମ କଥା ହେଇକି ଭଲ ଲାଗିଲା ପରେ କଥା ହବା ଧନ୍ୟବାଦ। ଥାଙ୍କ ୟୁ। ହ୍ୟାଲୋ।